ହଁ।
ହଁ କଣ ଖର୍ଚ୍ଚ ହେଲେ
ଏ ବସିଚି ଆଇ ଯୋଉ ହଁ ଅ ଏଇ ତମ ଆଡ଼େ ବର୍ଷା ହଉଚି?
ହଁ ଟିକେ ଟିକେ।
ଆମ ଆଡେ ଗୋଟେ ଅସରା ଗଲାଣି ଗଲାଣି ଏଇନେ ଥିରି ଥିରି ପକଉଚି।
ହଁ ଯାହା ହଉ ବର୍ଷା ଟିକେ
ହଁ ବା ଏତେ ଦିନ ହେଲା ଗରମ ହଉଥିଲା ସମ୍ଭାଳି ହଉନଥିଲା ଜୋରେ ଗରମ ହଉଥିଲା ଯେ।
ଗରମ ତ ଗରମ ଆମ ଯୋଉଁ ଗାଁ ଗାଁରେ ସବୁ ଚାଷ ବାସ ହେଇପାରୁନି ନା
ହ ଆମ ଆମର ପା ଏଠି ଯୋଉ ଆମ୍ ଆମର ପା ଏଠି ଯୋଉ ଧାନ ଫାନର ସବୁ ଗଦ୍ ଚା କରିଛନ୍ତି ପାଣି ନାହିଁ ବୋଲି ବିଲେ ରେ ତଳିକି କହି ଏଇ ଯୋଉ ବର୍ଷ। ଶା ହେଇକି ଭିଁ ତ ଖାଲି ସବୁ ପାଣି ମନ୍ଦକ ବା ଆମ ବାରିରେ ତ। ପାଣି ନାହିଁ ଆଉ ବିଲରେ କେମିତି ରହିବା ପାଣି।
ସେଇା ସେଇଆ ଯୋଉ।
ଏଇ ବର୍ଷା ଟା କିଛି ହଁ ଏଇପ ବର୍ଷା ଟା କିଛି କାମ ଦବନି। ଆଜି ଇଏ କହିଲେ କହିଲେ ଯଦି ଏଇଁତି ହଁ। କଲେ ତିନି ଚିରି ଘଣ୍ଟା ଯଦି ଏଇଁତି ଅସଳେ ଅସଳେ କରିଦିଅନ୍ତା ତାହେଲେ ବିଲେରେ ଟିକେ ପାଣି ହେଇଯାନ୍ତା।
ତାହେଲେ କଣ୍ଟିନ୍ୟୁ ଯଦି ଗୋଟେ ଘଣ୍ଟା କି ଦେଢ ଘଣ୍ଟା ବର୍ଷା। ସା ସେଟା ଜୋର ହେଇଯିବ ତାହେଲେ ବିଲବାଡ଼ି ପାଣି ହେଇଯିବ।
ହଁ ପା ଏଠଛି ଜହ୍ମା ନାହିଁ ପାଣି ତମକୁ ଥଣ୍ଡା ହେଇଛି ନା କଣ?
ହଁ ଥଣ୍ଡା ହେଇଯାଇଛି ମତେ। ମୋର ଥଣ୍ଡା ଦେହ ଆଉ।
ଆଉ ଥଣ୍ଡା ଟା ତ ବେଶୀ ଖରା ଦିନେ ଦେଖୁନୁ ଯେମତି କହନ୍ତୁନି ଗଛ ଅଗରେ କଣ ପାଣି ସେ ଏଇ ଦିନରେ ବେଶୀ ଥଣ୍ଡା ହବ।
ବେଶୀ ଥଣ୍ଡା ହବ ସିଜିନି ବି ଚେଞ୍ଜ ହଉଛି ନା ଏବେ? ହଁ।
ଆଉ ରଜ ବେଳକୁ ତମ ଆଡେ ବର୍ଷା ହେଇଥିଲା?
ରଜ ବେଳକୁ ଗୋଟେ ଦିନ ହେଇଥିଲା।
ଆମ ଆଡେ ଜହ୍ମା ବର୍ଷା ନାହିଁ। ଆ ରଜ ପରେ ଆମର ଦିଥରକି ରଜ ପରେ ଆମର ଦିଥର କି ତିନିଥର ବର୍ଷା ହେଇଚି କିନ୍ତୁ ତା ପରଠୁ ପୁରା କମି ଯାଇଛି ନାହିଁ ନାହିଁ ଖରା ତ ଆଉ ପ୍ରବଳ ଆଉ।
ଖରା ବାପ ମା ଏତେ ଖରା। ଏତେ ଖରା ଏତେ ଗରମ ହଉଚି।
ଯେ କାଲି ଚାରିଟା ବେଳକୁ ପାଇଁ ବର୍ଷା ଯେମିତି ପକେଇ ଦେେଲା ବର୍ଷା ଦି ଠୁପା ପକେଇ ଦେଇଛି ଉଁ ଫିରି ଫିରିିକି। ହେଲେ ଗୋଟେ ଗ୍ୟାସ ବାହାରିଲା ଗ ଉ ଯୋଉ ଉ ପଦାରୁ।
ସେ ଫିରି ଫିରି ବର୍ଷା ହେଲେ ତ ବେଶୀ ଗ୍ୟାସ ଉଠିବ ଆଉ ଏଇ ଯୋଉ ରେଟ ରେ ଖରା ହେଉଛି ନା ଯଦି ଟିକିଏ ଫିରି ଫିରି ବର୍ଷା ହେଲା ଜୋରିକି ଆସ। ସେ ଉଠେଇବ ଆଉ ଗୁଳୁ ଗୁଳି ପ୍ରବଳ ହବ।
ହଁ ଏଇ ମାସ ଟା ତ ଗୁଳୁଗୁଳି ହବା କଥା କିନ୍ତୁ ହବା କଥା ବୋଲି ବର୍ଷା ଏମିତି ହୁଏ ନା ଏମିତି ଏକାଥରେ ପୁରା ବର୍ଷା। ହେଇଯାଉଛି ଯେ।
ଏଇନି ଏହୋଉଛି ତାପରେ ପୁଣି ଠାକୁର ସ୍ନାନ ପୂର୍ଣ୍ଣିମା ପରେ ଯୋଉ ଅଣସର ଘରେ ରହିବେ। ସେ ତ ଆହୁରି ଗରମ ହବ ଆଉ।
ଗୁଳୁ ଗୁଳି ତ ସେତିକଳୁ ପୁରା ଆ ଭ୍
ପାଛିିବ ପାଛି ଯିବେ ସେଥିରେ ହଁ। ହ।
ତମର ତମ ବାରି ଫାରି କଣ ଲଗେଇଲେଣି ପରିବା ପତର। କପାଇଁ କିଛି ଲଗେଇନ?
ଆମର ତ ବାଡି ନାହିଁ ଆମର ସବୁ। କିଣା ବାଡି ନାହିଁ ହୁଁ। ତାପରେ ଶାଗଟେ ବି ଏମିତିରେ ଶାଗଟେ ବି ଆମେ କିଣି।
ହଁ ସବୁ ତାହେଲେ କିଣା ଆଉ।
ଆ ବାଡି ନଥିଲେ ଆଉ କଣ କରିବ ଶାଗ ବି ଆମର ଗୋଟେ ଏମତି। କଞ୍ଚା ଲଙ୍କା ଶାଗ ଏ ସବୁ ବି ଆମର କିଣା ହୁଏ।
ହୁଁ।
ହୁଁ ବାଡ଼ି ଥିଲା। ଶାଶୁ ଶଶୁର ସେଟାକୁ ବିକି ଦେଇଛନ୍ତି ଆଉ।
ଆ ହୋଉ ଆଉ କଣ କରିବ।
କଣ କରିବା ଆଉ ତାପରେ ଆ। ଆଜିକାଲି କୋଉ ବାଡ଼ିରେ ପିଲା ଚାଷ କରିବେ ଯେ ଆଉ ଏରା ମନ ଦୁଃଖ କରିକି କଣ ଲାଭ।
ହଁ ହଁ ଆଜିକାଲି ଛୁଆ ପ୍ରକୃତରେ କିଏ ଚ କରିବେ କି।
କରିବେନି ଆମେ ହେଲେ କରିଥାନ୍ତେ। ଆ ନାହିଁ ତ କରିବା କଣ। ଆଉ ମନକୁ ବୁଝେଇଦବା ଅନ୍ତି।
ସେଇ ଏଇ ଗାଁରେ ବି ଲୋକ ପନିପରିବା ସବୁ କରୁଚନ୍ତି ଆମେ କିଣିକି ଆଣୁଚୁ ତାଙ୍କ ପାଖରୁ ହଁ।
ହଁ ଏଇ ତ ମୋର ଦି ଦି ଜଣ ନାତି ନାତୁଣୀ ଏଇଠି ଅଛନ୍ତି ସିଏ ଯେମିତି ଉତୁପାତ ପାଇପ୍ ଏଇ ନା ଏଇ ବ ପକଉଚି ସେଚି ପୁ ସେଇଟା ଥରେ ହଁ ହଁ। ସେ ଜଣେ ଟେବୁଲ ଗୋଳପ ଫୁଲ ଗଛ ନଗୋଉଚି ଆଉ ଜଣେ ଗୋଟେ ଆଙ୍କୁସି ଧରି କି ତା କତିରେ ନାଗିଛି।
ଓ ହୋ ଏ ଭାଇ ଭଉଣୀ ସେମିତି ହେବେ।
ଏଁ କେତେଟା ହେଲାଣି କେ ଏଟା ବର୍ଷା ଦେଖିଚି। ଆମର ତ ଧୂପ ଦୋଉନୁ ଆଉ ମୋ ଦେଢଶୁର ହଁ ମୋ ଦେଢଶୁର ମରିଯାଇଚନ୍ତି ହେଲାଣି ଚାରି ମାସ। ହେଲାଣି।
ହଁ ଚାରି ମାସ ହେଲାଣି କଣ ଦୋଉ ନାହାନ୍ତି?
ଆମର ପା ଛଅ ମାସିଆ ପୁରଇଲେ ଯାଇଁକି ଧୂପ ଦୋବୁ ମୁଁ ନିଜର ପା
ମୁଁ ତ ନି ଜ ଶଶୁର ମରିଚନ୍ତି ଆମେ ହୋଉଚି ଜାଣିଚ ମାନେ କେତେ କହିଲ ମାସେ ପୁରେଇଲେ ଏକୋଇଶି ଦିନ ପରେ ଆମର ପୂଜା ଧୂପ ଫୁପ ସବୁ ଦେଲୁ।
ହଁ ଆମର ନାହିଁ କଲେ ଏଠି କହିଲେ ଛଅ ମାସିଆ ନ ପୁରେଇବା ପର୍ଯ୍ୟନ୍ତ କିଛି କରିବନି।
ସେମିତି ବି ହୁଏ ଏଠି ମୋ
ହଁ କିନ୍ତୁ ଶୁଣ କିନ୍ତୁ ଆମେ ଆଗେ ହଁ ଆଗେ ବି ଆମେ ଏତେ ବାରୁନୁ ଏବେ ଛୁଆ ତ ସବୁ ପଚାଶ ପ୍ରକାର ମୋବାଇଲ ଦେଖିଲେ। ଅନଲାଇନରେ ସବୁ ଯାତିଆ ବାହାରିଲା ସେ ସବୁ ଠିକି ନାହିଁ କରୁଚନ୍ତି। ନହେନେ ଆମେ ତ ସେମିତି ଠାକୁର ପୂଜା ମୁଁ କହିଲି ଆଲୋ ଆମେ ତ ଖାଉଚେ ପିଉଚେ ଠାରଙ୍କୁ ଓପାସେ ରଖୁଚେ ସବୁବେଳେ।
ଏଟା କୁହନ୍ତି ମୂର୍ତ୍ତିକା ଛୁତିକା ସବୁ ସମାନ ବୋଲି ଯେଉ ଛୁତିକାରେ ଏକୋଇଶ ଦିନି ପାଳନ୍ତି। ଆଉ ଏଇଟା ବି ସେ ଏକୋଇଶି ଦିନ ପରେ ଆମର ପୂଜା କଲୁ।
ହଁ ଭଲ କରିଚ କଣ ହେଇଥିଲେ କି ସେ ମରିଗଲେ?
ବାପା
ହଁ।
ବାପାଙ୍କର ଲିଭର ପୁରା ଯାଇଥିଲା ମାନେ ଟିକେ ମଦ ଫଦ ପିଅନ୍ତି।
ମୋ ଦେଢୁଶରଙ୍କର ସେଇଆ ମୋ ଦେଢୁଶର ଯୋଉ ମରିଗଲେ। ସିଏ ଡିଲର କିନ୍ତୁ ସିଏ ଏଇ ଯୋଉ ବୋହୁତ ପ୍ରବଳ ମଦ ଏମିତି ଯେମତି ମଦରେ ଗାଧାନ୍ତିନି। ସେମିତି ଗାଧାନ୍ତି ଜଣେ ବାବାଙ୍କ ଇଏରେ ସଂସ୍ପର୍ଶ ଆସିକିରିି ସେ ପୁରା ମ ଦଟାକୁ ଛାଡିଦେଲେ ସାତ ଆଠ ବର୍ଷ ହେଲାଣି କି ବେଶୀ ହବ ଯେମତି ପୁରା ସେମିତି ସାଧୁ ପାଲ୍ଟି ଗଲେ କିଛି ଖାଇଲେନି କିନ୍ତୁ ତାଙ୍କ କିଡନୀ ଟା ଖରାପ ହେଇଗଲା। କିଡିନୀ ଟା ଖରାପ ହୁଁ ଖାଇଥିଲେ ହଁ ପା କିଡିନୀ ଟା ଖରାପ ହେଇଗଲା। ବୋହୁତ ଚେ ତାଙ୍କର ଏଇ ଲାଷ୍ଟ ବେଳକୁ ଭାରି ମନ ଥିଲା ବଞ୍ଚିବାକୁ। ସେ ଯମା ଭାବିବେନି ସେ ପୁରା ଲାଷ୍ଟ ପର୍ଯ୍ୟନ୍ତ ବା ମରିବା ଅଛି ଚାରି ଛଅ ଦିନ ଖଣ୍ଡେ ଟିକେ ଫୁଲି ଫୁଲା ଗଲେ କି ଟିକେ ମାନେ ରହିଲି ମାନେ ମରିବା ପର୍ଯ୍ୟନ୍ତ ମାନେ ସେଇ ମାସେ ପର୍ଯ୍ୟନ୍ତ କି ସେ ମାନେ ଚଲା ବୁଲା ସେଇ ମୋଟର ସାଇକେଲ ଧରିକି ତାଙ୍କ ଡିଲର କାମ ସବୁଆଡ ଯିବେ ସେ ଜମା ବସିବେନି। ଆମେ ବି ତାଙ୍କୁ ଦେଖିକିରି ଭାବୁଥୁ ଯେ ନାଇଁ ଆଉ ନନା ଯେତେ ହେଲେ ଚେଙ୍ଗା ଅଛନ୍ତି କି କିନ୍ତୁ ଏମିତି ହଠାତ ରାତି ଭିତରେ ବାହାରି ପଡିଲା ଆଉ।
ଆମର ତ ଶଶୁର ପୁରା ଫୁଲି ଯାଇଥିଲେ ପେଟ ଫେଟ ଫୁଲି ଯାଇଥିଲା ଗୋଡ ସବୁ ଫୁଲା ଫୁଲି-ଫୁଲି ଯାଇଥିଲା ପୁରା ମାନେ ଜୋର ସେ ଫୁଲି ଯାଇଥିଲା। ସେ ଜାଣିଥିଲି ମୁଁ ଆଉ ବଞ୍ଚିବିନି ବୋଲି। କିନ୍ତୁ କଥାବାର୍ତ୍ତା ସବୁ କରୁଥିଲେ କରିବାକୁ ପାଞ୍ଚ ମିନଟ ଥିଲା ବି ଭଲ ସେ କଥା ହେଇଛନ୍ତି ସମସ୍ତଙ୍କୁ ଚିହ୍ନିଛନ୍ତି।
ଓ ଏବେ କାହିଁ ଏତେ ଲୋକ ମରି ଯାଉଛନ୍ତି।
କଣ ହେଇଛି କହିଲେ ମୁଁ ସେଇଟା ଗୋଟେ ସମସ୍ତଙ୍କ ମନରେ ଗୋଟେ ଗୋଟେ ବଡ଼ ପ୍ରଶ୍ନ।
ହ ଏବେ ନହେଲେ ଆଗେ କେତେ ଦିନ ଲୋକ ବଞ୍ଚୁଥିଲେ ମାନେ ଇଏ ହଉଥିଲେ ଏବେ ତମେ ଯୋଉ ଆଡକୁ ତମେ ଫୋନ କର ଆମେ ସିନା ଚିହ୍ନା ଚିହ୍ନି ଏନ ତମେ ଯୋଉ ପଟକୁ ଫୋନ କର ଦେଖିବ ସେମାନେ କହିବେ ଯେ କମ ବୟସ ଷାଠିଏ ବର୍ଷ ହେଇନି କି ଷାଠିଏ ଏପଟୁ ମୋ ଦେଡସୁରଙ୍କୁ ଏ ଷାଠିଏ ହେଇନି ଅଠାବନ ନା ସତାବନ ବର୍ଷ ହେଇଛି। ଆମ ଏଇଠୁ ବା ଗୋଟେ ପୁଅଟିଏ ଏ ଯୋଉ ବୟାଳିଶ ବର୍ଷ ନା ତେୟାଳିଶି ବର୍ଷ ଜହର ଖାଇଥିଲା ଅବଶ୍ୟ କିନ୍ତୁ ହଉ ପଛେ ମରିଗଲା ତ। ଜମା ଏମିତି ଆଗରେ ସେ ନେଇ ଯାଉଛି ମାନେ କନହି କିନ୍ତୁ ଦେଖ କେତକ ବର୍ଷରେ ଏଠି ଆଉ ଗୋଟେ ବୋହୂଟିଏ ତାକୁ କେତେ ବର୍ଷ? ପୁରା ମାନେ କମ ବୟସରେ ବାହାରିଛ ତାର ଝିଏ ଜନ୍ମ ହେଲା ଦିନ ତା ମା ମରିଯାଇଛି। ଯୋଉ ପୁଅ ଟାକୁ ବାହା ହେଇଥିଲା ତା ବାପ ମା ମରିଯାଇଛି। କିନ୍ତୁ ହ ଯାହା ମାମୁଁ ଘରେ ଏ ଝିଅ ଥିଲା ସେ ଝିଅ ଟା ତା ବୁଢ଼ୀ ପାଖ ଥିଲା ବାହାଘର ହେଇଥିଲା। ସେ ଝିଅଟାର ପୁଅଟିଏ ଝିଅଟିଏ ହେଇ ସିଏ ବି ମରିଗଲା ହାଟଚୋକରେ। ଶନିିବେରିଆ ତା ପୁଅ ଯାଇଛି ସ୍କୁଲ କୁ ତା ଝିଅ ଯାଇଛି ସ୍କୁଲ କୁ ସେ ବାସନ ମାଜୁ ରି କଣ ନଈକିରି ବାସନା ଥଉଥିଲେ ସେ ବାରିପଟ ଗୋଟିକିଆ ଘର କେହି ତାଙ୍କର ନାହାନ୍ତି। ସିଏ କିନ୍ତୁ ହାଟଚୋକ ବାହାରିଛି ସିଏ ତଳେ ପଡିଯାଇଛି ଆଉ କାହାକୁ ଡାକିବ କେହି ତ ପାଖ ପାଖେଇ ନାହାନ୍ତି ତାଙ୍କ ଘର ତ ଗେଟ ଫେଟରେ ପଡିଛି ତା ପୁଅ ଯେତେବେଳେ ସ୍କୁଲରୁ ଆଇିଲା ସେତବେଳେ ଗଲା ମାମା ମାମା ଡାକିଲା ସେିଏ ଛୋଟ ଛୁଆକୁ ଦ୍ଵିତୀୟରେ ନା ତୃତୀୟରେ ପଢୁଛି। ସିଏ ଛୋଟ ଛୁଆକୁୁ ସିଏ ତାର କାନ୍ଦି ବୋବେଇକି ପଦାରେ ଆସିକି ଛୋଟ ଛୁଆ ତ ସାଙ୍ଗ ଛୁଆ ତାର ଯୋଉ ଶନିବାରିଆ ଛୁଆ ଯୋଉ ଆସ ସେ ଛୁଆଙ୍କ ସାଙ୍ଗରେ ଖେଳିବ କଣ ଆସିକି ଡାକୁଛି ମାମା କାହିଁ ପଡିଚ ଉୁନି। ସେଇଠୁ ସେ ଛୁଆଗୁଡା ଖେଳୁଛନ୍ତି ସେ କାଇଁ ଜାଣିବେ ସେଠୁ ପୁଣି ଗଲେ କଣ ସେ ଘରିକ କିଛି ସେ ବଡ ପାଟିରେ କାନ୍ଦିକି ଡାକିଲାଠୁ ଉଁ ଏପଟେ ଗୁଡିଆ ଘର ସବୁ ଥିଲେ ଦୋଡିକି ଗଲେ କଣ ବ ଛୁଆଟେ ଏତେଜୋରେ କାନ୍ଦିକି ଡାକୁୁଛି ଦେଖିଲା ବଳକୁ ହେ ମୁହେ ତ ମରିଗଲାଣି। ମାନେ ପାଟି ପ୍ରତି ହଁ ବା। ପାଟି ପଟେ ସେତେବେଳକୁ ଫେଣ ବାହାରି ପଡିଲାଣି ଖାଲି ମାନେ ନିଃଶ୍ବାସ ପ୍ରଶ୍ବାସ ଇଏ କରିକି।
ହଁ। ଦେଖିଲେ କେତେ କଷ୍ଟ ମାନେ ସେ ଛୁଆଟି ଜୀବନରେ କେତେ କଷ୍ଟ।
ହଁ। ବହୁତ କଷ୍ଟ ପାଇଲେ ସେ ଛୁଆଟ ଯାହଲେ ହଁ ବା। ସେଇଥିପାଇଁ ମନ ଦୁଃଖ ଆଜିକାଲି ମାନେ କାହାକୁ
ମାନେ ଲୋକଙ୍କର ଏତେ ନୃଃ ହଂସ ହେଇଗଲେଣିଥର ମାନେ କଥା କୋଉ କୋସି ହତିଆର କାମ ଆଉ ପାଟିରେ କଥା ନାହିଁ ନାଇଁ।
ହଁ ବା ଏମିତି କିଏ ମରି ଯାଉଛି କହୁନୁ। ସେଇଟା ମୋ ମନ ଦୁଃଖ ସବୁବେଳେ ହଉଛି। ଆଜିକାଲି ମଣିଷ କେତିକି ଦିନ ହ ବଞ୍ଚୁଛନ୍ତି। ହଁ କହିବା ସାର ଔଷଧ ଖାଇଲେ ହଁ ଦେହ ପାହା ହେଲେ ହଁ ଗଲେ। ଏମିତି ଏକାଥ ସାର ଔଷଧ ଖାଉଛନ୍ତି ଯେ ଏକାଥାରେ ଅଳ୍ପ ଦିନ ନାକି ବଞ୍ଚୁଛନ୍ତି।
ହଠାତ ମାନେ ଅକାଳ ମୃତ୍ୟୁ ଯେମିତି କୁହନ୍ତି।
ହୁଁ।
କରତ ହେଉଛି
ଏଇ ଫିରି ଫିରି ବର୍ଷା ତ ପକଉଛି, ହେଲେ ରାତି ବେଳକୁ ଆଉ ମେତେ କୋରିଦିଅନ୍ତା। ଗୋଟେ ଓସୋଲା ହେଇଗଲେ ବି ଆହୁରି ଗୋଟେ ବଢିଆ କାମ ଦଅନ୍ତା। ହଁ ଯମ୍ ନାଇ ପା ତା ପାଟି ଫିଟିନି। ଆମ ଏଇ ବା ବାରିଆଡ ମାଟି ଗୁଡା ପା ଯୋଉ ଶୁଖିଲା ପଡିଛି। ନହେଲେ ଏଇ ସମସ୍ତେ ଚାଷ ଫାଷ କଲେଣି। ବାରି ଫାରି ପିକା ଲଗେଇବା ପାଇଁ ସେ ଦେଖିଲା ବେଳକୁ। କୁଆଡ ହଉନି, ଆଉ ହଉ ରଖୁଛି।
ଆଜ୍ଞା ଆଜ୍ଞା ହଉ। ଦୋଉଛି।